ଆ ହାଲୋ
କଁ କରୁଚ ଦିଦି?
କିଛି ନାଇଁ ବା କେମତି ବର୍ଷା ହଉଚି ଦେଖୁଚୁ ନା ନାଇଁ।
ଏ ମା ଏପଟେ ତ ଆମର ଏପଟେ ତ ଭୟଙ୍କର କାଲି ରାତିରୁ ବର୍ଷା ଛାଡୁନି କି
ମୋର ବି ଜାଣିଚୁ ନା ନାଇଁ? ମାନେ ପ୍ରବଳ ବର୍ଷା ହୋଉଚି ମଜା ଲାଗୁଚି ଦେଖ ଭାଇ ମତେ।
ମୋପାଇଁ ଟିକେ ହେଲେ ଛାଡ଼ନ୍ତା ଆଜି ଆମର ସଣ୍ଡେନା ଚର୍ଚ୍ଚ ଯିବୁ କେମତି କଣ ଯିବୁ ଜାଣି ହଉନି ଏତେ ବର୍ଷା ହଉଚି।
ମାନେ ମୋତେ ପୁରା ମଜା ଲାଗୁଚି ଏତେ ବର୍ଷା ହୋଉଚି ଯେ ଆମର କୁଆଡ଼େ ବୁଲି ଯାଆନ୍ତେ ଭଲ ହୁଅନ୍ତା।
ରେନି କୋଟ ପିନ୍ଧିବ ଦି
ଓହ ରେନିକୋଟ ପିନ୍ଧିକି ବୁଲିପାରିବେ ଭୁଲିଯିବ ଟେନ୍‌ସନ୍‌। ତ ଦେଇଚିମାନେ ବଢିଆ ବର୍ଷା ହଉଚି।
ହୁଁ ହୁଁ ମଜା ଲାଗୁଚି ପୁରା।
ହୋତ ଏବେ ଆଗରୁ ବେତ ଦିନ ଭଲ ଲାଗୁ ନାବେ ମତେ ଶୁତଟୁ ବର୍ଷା ଦିନ ଭଲ ଲାଗେ
ହଁ ପରା ଆମ ବର୍ଷାକୁ ତ ବହୁତ ଭୟ ହୁଁ ଯେ ଏଥର ଆଜି ବେଶୀ ବର୍ଷା ହଉଚି।
ଓହୋ ପରା ମାନେ ବହୁ ବଢିଆ ଦେଖାଯାଉଚି ବାହାର ପଡିଆକୁ ଯିବୁ ବୋଲି ବି କେତେ ସୁନ୍ଦର ଦେଖା ଯାଉଚି।
ତମର ତମର ସେ ପଡ଼ିଆ ବଢ଼ିଆ ଦେଖା ଯାଉଚି।
ହୁଁ ସେ ପଡିଆ ଆମ ଗାଁ ରେ ଆମ ଗାଁ ଯୋଉ ନଦୀ ନାଇଁ କି ସେ ଯୋଉ
ପିକନିକ ସ୍ପୋର୍ଟ ଏତେ ପାଣି ଆସୁ ସେଠି ବେ
ଏ ମା ଏ ଏବେ ଯଦି ସେ ଜାଗାକୁୁ ଯାଆନ୍ତୁ ବୁଲି
ଏ ଦେଖା ଯାଉଚି ମସ୍ତ ଦେଖାଯାଉଚି କାଲି ଗୋଟେ ଭାଇଟା ଦେଇ
ଆଛା। ଯିବାକି କେବେ ଗୋଟେ ଏ ଏ ମଝିରେ କେବେ ଗୋଟେ ଯିବାକି?
ଫୋଟ ଫୁଟ ବି ଉଠେଇବୁ ବଢିଆ ଲାଗିବ।
ଆମର ଫଟୋ ନଉଠେଇଲେ ନାଇଁ ଯେମାନେ ଏତି ନେଚର ଫିଲ୍ କର କେମିତି ମ ଚାଲ ଲାଗିବ ଯିଦି
ଘର ତାଙ୍କେ କହୁଥିଲେ ଯିବା ନହେଲେ ମଝିରେ ତାଙ୍କ ଆଜି ଆଡେ ଆସିବ ନା ନାଇଁ?
ହୁଁ।
ଟିକେ ପହଞ୍ଚିଲେ ସେପାରେ ବୋଲି
ମଜା ଲାଗନ୍ତା ପୁରା ନୁହୁଁ।
ବେନ୍ ଜର ଲାଗିବ।
ସେଟା ଛାଡ ଏ ଯୋଉ ହୁଁ କଣ ସେଟା କହିଲ ସେଟ ଗ୍ରୀନଲଣ୍ଡ ବୋଲି କହୁଥିଲେ ସେଇଟା। ସେଇଟା ଘାଇଟା ନା ସେଇଟା ରେ ପାଣି ଫୁଲ ହେଇ ଯାଇଥିବ ନା ପୁରା? ହ।
ଓ ଓ ସେଟା ପାଣି ଫୁଲ ହେଇ ଯାଇଥିବ।
ହଁ ସେଟା ଘାଇଟା ନା?
ହୁଁ ହୁଁ। ମାନେ ଏବେ ସବୁ ଜାଗା ସୁନ୍ଦର ଦେଖାଯିବ ଆମେ ଯୋଉ ଯାଇଥିଲୁ ସେଇ ଏ ଫୋଟୋ ଉଠେଇ ସେପ୍ ଯୋଉ ନଦୀ ନଦୀରେ ଆଡେ।
ଏ ମା କି ଲାଗଥିବ ନଦୀ। ଏଇ ଡାକତାଲା ତାର ତ ଡାମ ଟା ପୁରା ପାଣି ଫୁଲ ହେଇଯାଇଥିବ।
ହ କଣ ଆମ କୂଅରେ ତ ତତେ ମୁଁ କାଲି ମଟର ଟେକୁଛି କନ କି ବର୍ଷା ହେଇଚି। ପାଣି ପୁରା ଉପରକୁ ଉଠିକି ପଳେ ଆଉଛି ଜାଣିଚୁ ନା ନାଇଁ।
ଏ ମା ଆମ ଗାଁରେ ବି ସେମିତି ପୁଣି ଦବି ମାନେ କୁଅର ନାଇଁ କି ଆମର ଗାଁରେ କୁଅ ଅଛି ନା ସେ କୁଅରେ ପୁଣି ପାଣି ପୁରା ଭାସୁଚି ପାଣି ବର୍ଷା ପାଣି।
ଆହା ତୁ ଏମତି କୁହରୁ ହାତରେ କେବେ ପାଣି ବୁଡେଇଚୁ? ହଁ ପରା ଆମର ବି କିଏ ଗାଁରେ ପାଣି ଉଠି ଆସୁଚି ସେଠାରେ।
ତାପରେ ଗାଁ ଜାକରେ ସେ ଯୋଉ କଣ ଗୋଟେ ନୂଆ ଥାଉଚି ଖେତ ଜକରେ ଗୋଟେ ଚୁଆଁ ନା
ହଁ ହଁ ଚୁଆଁ ହୋଉ ଯୋଉ ଚୁଆଁ ଥାଉଚି। ଏମା ଏବେ ଗାଁରେ ରହିବୁ କେତେ ମସ୍ତ ସେ କୁଡିଆ ବନେଇବେ ଧାନ ଏବେ ସେ ତଳି ପକେଇବେ ଅ ଏବେ ପକେଚନ୍ତି ବର୍ଷା ହେଲେ। ମତେ ପୁରା ମାନେ ମୁଁ ଏମିତି ମଝିରେ ଗାଁ କୁ ଯାଇଥିଲି ଯେ ତାପରେ ସେ ଭାଇ ଗୋଟେ ମତେ କୋହୁଥିଲେ ତୋର ଯଦି ଫଟୋ ଉଠେଇବାର ଅଛି ତୁ କେବେ ଆସିବୁ? ତୁ ଏବେ ଯୋଉ କଣ ହେଟା ଜୁଲାଇ ଅଗଷ୍ଟରେ ଆସିବୁ ଏବେ ତଳି ପକା ହବ। ସେ ସାନ ସାନ ହେଇଥିବ ମସ୍ତ୍ ଦେଖାଯିବ କିତରାକ।
ହଁ ହଁ ହଁ। ତାପରେ ଏବେ ଗ୍ରୀନ୍ ଗ୍ରୀନ୍ ଏବେ ଯୁଆଡ ଦେଖ ଗ୍ରୀନ୍ ଗ୍ରୀନ୍ ହେଇକି ଏତେ ସୁନ୍ଦର ଦେଖାଯିବ ଯେ କହିବ କଣ ପୁରା ସବୁଜ ରଙ୍ଗର ଧରଣୀ ହେଇଯିବ ସେ।
ଜାଗା ମାନେ ବେଶୀ ସୁନ୍ଦର ହବ କି ନାଇ କହ ତ ମତେ ବେଶୀ ପୁରା ଭଲ ଲାଗୁଚି ଅଲଗା କୋଉଠି ଭଲ ଲାଗୁନି ଆମର ଏଠି ଏକା ଭଲ ଲାଗୁଚି।
ତମର ଫୁଲବାଣି ବୋହୁତ ସୁନ୍ଦର କନ୍ଧମାଳ। ହୁଁ ମଜା ଲାଗିବ ଦେଖି।
ତୁ ପକେଇଲୁଣି?
ନାଇଁ ପକେଇନି ସେଟା ନେଟ ଦେଖୁନ ସ୍ଲୋ ଥାଉଚି କିଛି ଆଉନି।
ହଁ ପରା ମୋର ସେଇଟା ପକେଇଦେଲା।
ହଁ ହଁ ହଁ ମୁଁ ପକେଇବି ନହେଲେେ ନେଟ୍ କେତେ ସ୍ଲୋ ହୋଉଚି ଦେଖୁନ।
ଏ ହଁ ପରା ପକେଇବି ପକେଇ ଦେଲା ପରେ ପଢାପଢି ବି କରବା ଟିକେ।
ହୁଁ ପଢାପଢ଼ୀ କର।
ହଁ ଟିକେ ଦେଖିକି ଯିବା ଆଉ ଯାହା ଯାହା କଣ କେମତି ପଚାରିବେ।
ହଁ ହଁ।
କଣ ଖାଇଲୁଣି ? ହାଲୋ।
ହାଲୋ ହଁ
କଣ ଖାଇଚୁ?
ଖାଇନି ବା ଉଠେଇକି ଗଲି ସେ ଯାଇକି ପା ଫୋନ ଟିକେ ଦେଖୁଚି।
ହଁ ପରା ମୁଁ ବି ହେମତି ଏରା କରୁଚି।
ମୁଁ ବି ଆଁ ଯା
ମତେ କିଛି ଗାଧେଇବା ପାଇଁ ଇଛା ଅମତି ଶୋଇଥା ଭଳିଆ ଲାଗୁଚି।
ପାଗକୁ ଟିକେ ମଜା ଲାଗୁଥା
ଏ ନା
ହୋଉ ତାହେଲେ ବି
ଭଲ ଲୋ ଏଇଟା କେତେ ଦିନ ବର୍ଷା ହବ ଆଉ କେଜାଣି।
ଆଉ ଦଶ ଦିନି।
ଏ ମାଆ ତାହେଲେ ମତେ ଲାଗୁଛି ମୋର ପାଣିରେ ଆଜି କେ ଆଉ ବୋହୁତ ପାନି ଅଛି ବର୍ଷା ନେଇକି। ମୋର ତମେ ଟ୍ୟୁସନ ତିନି ଦିନ ହେଲାଣି ଛୁଟି ଆ କେମତି ହବ କ ପିଲାମାନେ କେମତି ଆସିବେ? ଏ ବର୍ଷାରେ।
ଖରାପ ଥଣ୍ଡା ଦେହ ଖରାପ ହବନା ହବନି।
ଓହୋ ଦେଖ ଖରାପକୂ ପୁଣି ଲାଇନ ପଳୋଉଛି। ଆଜି ସଣ୍ଡେ ସନ୍ଧ୍ୟାରେ କୁଆଡେ ଗଲ ଯିବି ମାନେ ଯିବି ଭାବୁଥିଲି ବର୍ଷା ଆଣିଥୁ ସେ କିଛି ନୁ
ଏମତି ବର୍ଷା ରେ ବୁଲ ବୁଲି ମଜା ଲାଗନ୍ତା ଟିକେ
ସେ ଟିକେ ଯିବ ମୋମୋ ସ ଟିକେ ଖାଇବ ଆଉ କଣ କଣ ଖାଇବ ଆଇବ। ବୋର୍ସା ତ ଛାଡୁନି ଦିଦି କଣ?
ନା ଟିପ୍ ଟିପ୍ ବର୍ଷା ପଡିଥିବ ଯିବୁ ଭଲମାନେ ଯା ରାଚୀକିପଡୁଥିଲେ।
ଏମିତି ରାଜିିକି ହେଲେ ଯାଇହବନି ସେଦିନ ଯଉ ଆମେ ଛତା ଧରିକି ଯାଇଲୁ ତତେ ଯୋଉ କହୁ ବୁଲି ଯାଇଥିଲ ଆମେ ଦି ଜଣ ବୋଲି। ସେମିତି ଗଲେ ଭଲ ଲାଗିବ।
ମୁଁ ବିଷ ମେ ଖନପୁର ଯାଇଥିଲି କଣ ହେଲା ଟିପ ଟିପ ବର୍ଷା ପଢୁଥିଲା। ମୁଁ ସ୍କୁଟି ରେ ଏମିତି ମଜା ଲାଗୁଥିଲା ଆସ ଟିକେ ଟିକେ ଟିକେ ପାଣି ପଡଥିଲା। ମେଟାନ ତ ଏତେ ସୁନ୍ଦର ହେଇଛି ଏବେ ଯେଛ ଆଉ ସବୁଆଡେ ଗ୍ରୀନ୍ ପଇ ଫୁଲ ଫୁଲା ଫୁଟି ଯାଇଛି ଖାଲି ଭଲ। କେନ୍ଦର ଅପେକ୍ଷ ମୋର ଟିକେ ପଟ ଉଠେଇ ତ କିୁ ମୋ ସାଙ୍ଗରେ ଗୋଡା ଆଇଥିଲା ସେଇୁଠ ଉଠେଇ ଦେଲା। ହେଲେ ବଢିଆ ମାନେ ଏତେ ବଢିଆ ହଇଛି। ଆଁ ଏମତି କିବିଓଡିଆ। ପଡିଆ ଟାଇପ ରଖିବ ଏମିତି ବୁଲ୍ ମାନେ ହେଇଥିବ ତମେ ସେମିତି ଯାଇକି ନାଚିବ ଏମ୍ ମା ମର ଚା ଲାଗୁ ଓଡ଼ଶା
ଯିବା ନହେଲେ କେବେ ଗୋଟେ ସେ ଆସୁ।
ହୁଁ।
ଫଟୋଗ୍ରାଫର ତାକୁ ନେଇକି ନ ଯିବା।
ହଁ।
ମୋସ୍ତ ଲାଗ ନେଇକି ଡ୍ରେସ ଗୋଟେ ଭଲ ଟା ପିନ୍ଧୁଛୁ।
ହୁଁ ମାନେ ଫ୍ରକ ଟାଇପର ଡ୍ରେସ ଭ ଭଲ ଲାଗୀବ।
ହଁ ଫ୍ରକ୍ ସ ଫ୍ରକ୍ ନହଲେ ଏମିତି ଚନା ବି ଯାହା ବି ପିନ୍ଧିଥିଲେ ବି ଭଲ ଦେଖାଯିବୁ ସେ
ତାଲେ ତ ମୁଁ ଛକ ଯାଇଥିଲି ମ ସେ ଦେଖିବ ପୁରା ଅଦା ହେଇଯାଇଛି।
କେତେଥର ଯାଇଥିଲୁ?
ଏ ଶଣି ଘର ଯାଇଥି ସେ ଗୋଟେ କାମ ଥିଲା କି
ଓ ହୋ ମୁଁ ତହଲେ ଏବେ କେତେ ଦିନ ହେଲାଣି ମାନେ କୁଆଡେ ବି ଯାଉନି ବହୁତ ଶାନ୍ତି ହଉଛି ମତେ ବି ଟିକେ ଗୁପ ଚୁପ୍ ଖାଇବା ପାଇଁ କଣ ଖାଇବା ପାଇଁ ଇଚ୍ଛା ହଉଛି?
ତମ ଛକରେ ତୁମର ଗୁପୁ ଚୁପ୍ କଣ କିଛି ପାଇବନେଇ ଲୋ
ମୁଁ ଆମ୍ପା ର କିଛି ଫୁଲ ନି ବୋରସଆ ହଉଛି କିଏ ଫୁଲ ବ କିଛି ଫୁଲ ନାନ୍ତି।
ହୁଁ ଭଲିଛ।
ତାର ମୁ ଏଥିପାଇଁ ଏ ଆଉ ବେକି ଆଣିଲି ଆଉ ବନେଇକି ଖାଇଲି ମାନେ ବର୍ଷାରେ ସବୁ କଣ କଣ ଖାଇବାକୁଇ୍ଛା ହଉଛି। କୁଆଡେ ପାଇବୁର କଣ ମାନେ କଣ ହଁ ପରା ମେଗି ଭେଗୀ ଏ ମମୋସ କର କରୀ ଆଉ ଖାଇବା ପାଇଁ ଇ୍ଛା ହଉଛେ।
ହ ମ ପାଇଁ ମତେ ଏ ଇଚ୍ଛା ହେଇଲେ ମତ ଦେଖ ଲାଗେ।
ମୁଁ କେତେ ଦିନ ହେଲା ମମୁ ଖାଇନାହିଁ।
ମୁଁ ମଝି ଟିକେ ଗୋଟେ ମୋ ସାଙ୍ଗ କହିଥିଲି ଆଣିଦବାକୁ ଘରେ ଖାଇଲେମିତି ବର୍ଷା ଟିକେ ଦିଅ ହଉଥିଲା। ଗରମ ଗରମ
ମୁଁ ବି ଦିନେ ଆଣିଥିଲି ଯେ ସେଟା ଅଲଗା ଜାଗାରୁ ଆଣିଥିଲି ଯେ ଭଲ ଲାଗୁନଥିଲା।
ହୁଁ।
ଭଲ ଜାଗା ରୁହନ୍ତୁ ଭଲ ଲାଗିବ।
ହଁ।
ମୁଁ କର ଲୋ ମାନେ ଏତେ ଏତେ ମେଘରେ ଏତେ ପାଣି କୁଆଡୁ ଆଉଲା। ମେ ରେଲା ସରୁନି ଏତେ ବର୍ଷା ହେଉଚି।
ଦିନ ରାତି ବର୍ଷା ହେଉଛି ମା କି ବର୍ଷା। ଅ ଯେ ଗୋଟେ ପ୍ରୋବ୍ଲେମ ଡ୍ରେସ ପେଣ୍ଟ ଜମା ଶୁଖୁନି। କଉଟା ଶୁଖେଇବୁ କ ତ।
ହୁଁ।
ଡ୍ରେସ୍ ପେଣ୍ଟ ଜମା ଶୁଖୁନି କଉଟା ସୁ-
ଜାଣିନ୍
ମୁଁ ଛାତ୍ ଛାଟ ଉପରେ ହେଲେ ବି ଯିଏ ଯାକୁ ପିନ୍ଧୁଛି ଡେଲି ସେ ଯାକୁ ସଫା କରିକି ଦି ତିନି ଦିନ ରୁ ଜମା ସୁ କୁନାଇ ଜାଣିଚୁ ନା ନାଇ। କଳା କଳା ଟୁକ୍ ଟୁକ୍ ହେଇଯିବ।
କରୁଛନ୍ତି ସେମାନଙ୍କ ମାନେ କିନ୍ତୁ ବହୁତ ପ୍ରେସର ଆଉ ବାଧ୍ୟ ସ୍କୁଲ ଯିବେ।
ଓ ଓ ହଉ ଯିବୁ ବା ଆମେ ସିନା ଘରେ ଅଛୁ। ଯୋଉମାନେ କାମ କରୁଛନ୍ତି ସେମାନଙ୍କ ପାଇଁ ଯିବା ଆସିବା ଟ୍ରାଭେଲ କରିବା କଷ୍ଟ। ଯେ ସ୍କୁଲ ବି ଦେଖୁଛ ନା ନାଇଁ କେତେ ଦିନ ଛୁଟି କରିଦେଇଥିଲା।
ହଁ ଭଲ।
ଯିଏ କାମ କଲା ଲୋକ ପୁଣି ଏମିତି ଅଲଗା ମାନଙ୍କ ପାଇଁ ପ୍ରୋବ୍ଲେମ ଆମ ପାଇଁ ଆମେ ସିନା
ଆମେ ସିନା ଘରେ ଖାଇ ପିଅ ବସ।
ହଁ ସେ ଅଲଗା ମାନେ ଭଲ ସେ ଅଛନ୍ତି।
ହୁଁ ହୁଁ।
ପଢ଼ାପଢ଼ି ବି କରିବା ଟିକେ ଭଲସେ। ହୁଁ ହୁଁ ହୁଁ।
ହୁଁ।
ସେଟା କଉଠି ହିଁ ପକା।
ହଁ।
ତାହାଲେ ବି ସେଇ ଅଲଗା ଅଲଗା ବି ନଉଛି ତ ଯିବିନି ତମର ବି ଅଲଗା ମୋର ଅଲଗା ଅଛି।
ଉଁ ଗୋଟ ଦିନ ରେ ଘର୍ ଚାଲ।
ପିଆଇବୁ ଓହୋ ନହେଲେ ଶରୁ ଏଟା ସରୁ ଯିବା କେବେ ହେଲେ। କୁଆଡ଼େ ଆମେ ତ
କିଛି ନ ହେଲେ ରାସ୍
ଭାଇ ବର୍ଷା ଛାଡି ଯାଇଥିବ ବର୍ଷା ଦଶ ଆଡେ ଛାଡିବ ଆମର ତ ଅଛି ଆହୁରି। ଆ କେତେ ଦିନ ବର୍ଶୁ ପରେ ତାପରେ ଯିବା ନେଇକି।
ତମର ବହୁତ ଅଛି କି।
ହଁ।
ତମର ସେ ବ୍ରିଜ୍ ଅଛି ଯୋଉ ତମ ଗାଁ ଦିଗ
ଓହୋ ସେପଟେ ବି ତମର ସେପଟେ ହନିମା ଗଛ ଯାକ ବେଶି ସୁନ୍ଦର ହେଇଛି। ଆମେ ସେଦିନ ଯୋଉ ଯାଇଥିଲୁ ତୁ ମୁଁ ଆଉ ସେ ଭାଇ ଆଉ ଯାଇନୁ ଥିଲୁ ଯୋଉ ରଜ ପରେ ଯୋଉ ସେ ଫଟୋ ଉଠେଇ ସେପଟେ ବି ବଢିଆ ଦେଖା ଯାଉ ଗଛ ଯାକ ହେଇକି।
ଆମର ଏପଟେ କୁଆଡେ ଯିବ କି ଯେ ଟିକେ ଆଗକୁ ଯିବାକୁ ରାସ୍ତା।
ଓହୋ ସେ ରାସ୍ତା ସେ ଯୋଉ କେବି ଏ ଯୋଉ ଏ ପଡିଆ ଟିକେ ଆଗକୁ ଏ ଯୋଉ ଏବେ କଣ କି? ଷ୍ଟାଡିୟମ୍ ଆଉରି ଟିିକେ ଆାଗକୁ
ହେ ମା ଏତେ ସୁନ୍ଦର ଲାଗୁଚିପରା।
ବଢିଆ ଲାଗୁଛି ଜାଣିଚୁ ଆହୁରି ତାଙ୍କ ଫୋନରେ ବେଶୀ ମସ୍ତ ଫଟୋ ଆସୁଛି।
ହୁଁ।
ଫୋନ୍ ରେ କି କଣ କ୍ୟାମେରାରେ ଏ ମାନେ ଆଉ ଗୋଟେ ଦିନି ଫଟୋ ସିଆ ଡେଯାଇଥିଲୁ ଖାଲି ମାନେ ବିନା ଏଡିଟ୍ ଫଟୋ ଦେଖୁନୁ କେତେ ମସ୍ତ ଦେଖା ଯାଉଥିଲା ଏଡିଟ୍ କଲେ ଭାବେ କେମି ଦେଖାଯିବ।
ହୁଁ ହୁଁ ମଜା ଲାଗୁଛି ପ୍ରାର୍କରେ ସେତ ବେଳେ ମଧ୍ୟ ବର୍ଷା ପରୀକ୍ଷ ଜୁନ୍
ଭଲ ସେ ସୁନ୍ଦର ହେଇକି ଯିବି ମୁଣ୍ଡ ଟା ଦେଖାଯିବ।
ହଁ ପରା ପାର୍କରେ ତ ନାଚିବାକୁ ଇଛା ହେଉଛି ବର୍ଷା ରେ।
ହୁଁ। ରୋଷେଇ କଣ କରିବ?
ରୋଷେଇ ଆଜି ଆମର ଆଜି ଚଅଛି କସ୍ ସେ ଆସନ୍ତୁ। ଆଜି ହବନେଇ ଘରେ ନାଇଁ ଆଜି ପ୍ରଭୁ ବୋଉ ଅଛି ଚର୍ଚ୍ଚରେ ତାପରେ ସେଇଠେ ଅଲଗାଆଡେ ଅଛି।
ଓହୋ ଆଜ୍ଞା ପାଳେ ଇଆସିବ
ହଉ ଦିଦି ମୁଁ ରଖିଲି।
କୁଆଡେ ଯିବକୁ ଆଉ।